ହୁଁ।
କଣ କରୁଚ?
ଆଉ ମାସେ ଟିକେ ବାହାରକୁ ଆଉ ଆଉ କଣ କରିବି?
କଁ ପାଇଁ?
ଆରେ ମୁଁ ଆସି ଟିକେ ମେଡିସିନ ଆଜି ଗାଁରୁ ଆସିଲି ସକାଳୁ ସେ ମାସିଲା ସାରି ତ ବର୍ଷା ଏବେ ପଡୁଛି ଥଣ୍ଡା ହେଇ ଗଲା ଟିକେ ଆସିଲି ମେଡିସିନ ଆଜି ତମ ମେସରେ ଆଜି ମିଲି ଅଫ?
ହଁ ହଁ। ମେସିନ ଫେଡିସିନ ଟିକେ ଭଲ ଭାବରେ ଡାଳିମ୍ବ ମୋର ଅଛି କି? ଆସୁନ କଣ ପିଇବ ହେଲେ ସ୍ପାରାଇଟ
ନାଇଁ ମତେ ଥଣ୍ଡା ହେଇଛି ମୁଁ ସ୍ପ୍ରାଇଟ ହେରିକା ପିିଇବି ଆଣି ଯଦି ମୋ ପାଇଁ ଗୋଟେ କୁରକୁରି ଟେ ଆଣ ହେରି।
କୁରକୁରି? ଏଇ କୁରକୁରି ଦେଲ କଣ ହୁଁ ମୁଁ ଏଣ କୋଉ କୋଉ କୁରକୁରି ଖାଇବ?
ଲେଜ ଗୁଡ଼େ ଆଣହେରି।
ଲେଜ ଗୋଟେ। ସେ କଣ
ଆଉ କଣ ସବୁ କଣ ତମେ ମେସ କୁ ତ ଆସନ ସେଠି ପରା ମୁଁ ତ କାଲି ପଳେଇବି ହଉ ତମେ ମୁଁ ମେସରେ କିଛି ଆସ ଆଉ କଥା ହେବା ମୁଁ ଏବେ ଯାଉଛି ବାଟରେ କୋଉଠି ଅଛ ଯେ ତମେ?
ଏଇ ଦୋକାନରେ ଅଛି ପା।
ଓହୋ ମୁଁ କଣ କହୁଥିଲି କ ଗୋଟେ ସାଇକେଲଟେ ଅଛି ନବ କି?
କଣ ନ ପାଣି ଏ ସେ ବୋତଲଟା ଆଣ ହେବି ଯଲଯିରା ବୋତଲ ଟା। ହାଲୋ ପାଞ୍ଚଟା ଆଣେ ପାଞ୍ଚଟା। ପାଞ୍ଚଟା।
ମୁଁ କହୁଥିଲି ଗୋଟେ ସାଇକେଲ ଟେ ଅଛି ଗୋଟେ କେଣ୍ଡ ଆଣ୍ଡ ନବ କି? ସେ କେତେ କଣ ଅ ଏବେ ତ ସେ ସାଇକେଲ ଟା ଖରାପ ହେଇକି ପଡିଛି ସିଏ ଶଜ କରିଦବ ଯଦି କହୁଛି କଣ ବାରଶହ ତେରଶହ ଏବେ ଯଦି ସିଧା ନେଇଯିବ ସାଙ୍ଗେ ସାଙ୍ଗେ ନେଇଯିବ ଆଠଶହ କି ସାତଶହ ର ଦେଇଦବ ତମେ ଯାଇକି ଯାହା କରିବ ଆଉ। ସେ ଟିୟୁ କଣ ନୂଆ ପଡିବ ଡ୍ରିମ ହରିକା ସବୁ ଲୁହା ଧରଆ ସବୁ ଭଲ ଅଛି ଯେ ଖାଲି ତମେ ଟିୟୁ ହରିକା ପକେଇବ ଆଉ।
ହ ଯେ କିସାଇଲା।
ସେ ଯୋଉ ଏବେ ଯୋଉ ନୂଆ ଡିଜାଇନ ସାଇକେଲ ଯସୁନିକିଆଁ।
ଓହୋ ଓହୋ।
ସେଇଟା ହେଇଗଲା ନବ ବୋଇଲେ କହିବ ଆଉ ମୁଁ ବୁଝିବି।
ହଁ ଆଉ
ତାର ଏବେ ଦଶ ପ୍ଲସ ଟୁ ସରିଲା ତ ସେଇ ସାଇକେ ରେ ଯିବାଆସିବା କରୁଥିଲା।
ହଁ।
ଟେ କରିବାକୁ ବିଟେକ କରିବାକୁ ଯିବ? ଭେଟହୁଥିବ ତ ସାଇକଲ ଟା ଦବ ବୋଲି କହୁଛୁ।
ହଁ ହଉ ଆଉ।
ଆଉ କଣ ଆଉ କଣ?
ଆଉ ଭେସ ରେ ଭଲ ଆଉ
ଘରେ ହଁ ଆଣ୍ଟି ଘରିକା ଭଲ ଅଉଛନ୍ତି। ମୁଁ ଆସିଲି ଆଜି ଘରକୁ ପୁଣି ଥରେ ଯ ଆଉ ମୋ ଦେହ ଟିକେ ଖରାପ ଲାଗୁି ଆଜି ଯଦି ଭଲ ନ ଲାଗିଲେ ଯିବି ଆଉ କାଲି ଟିକେ ମେଡିକାଲ। ଖାଇଅଛି।
ହଁ ଦେଖେଇଦେ ଟିକେ ବ୍ଲଡ ଟେଷ୍ଟ କରିଦେ ଟିକେ
ହଉ ଆସ କଣ ଟିକେ ଟିଫିନ ଫିପିନ ଖାଇବାକୁ ଯିବା।
ଟିଫିନ ଆଉ କଣ ମୁଁ ଆଉ ରୁମ ରେ ତ ଯାଉଛି। ଏବେରୁମ ଯାଇକି ବସିକି ଆସିବି ଆଉ
ମାଆ ଆଶ୍ରମ ଆଡେ ବୁଲି ଯାଉଛି ଆଁ
ହଉ ହଉ ବୁଲିବାକୁ ଯିବା ହଁ ବୁଲିବାକୁ ସମସ୍ତେ ପ୍ଲାନ୍ କରୁଛନ୍ତି ପୁରୀ ଯିବୁ ଏବେ ହଁ କେତେ କେତେ ଜଣ ମନା କରୁଛନ୍ତି କେତେ ଜଣ ହଁ କରୁଛନ୍ତି। ରଥଯାତ୍ରା କୁ ଯା ରଥଯାତ୍ରା କୁ ଯାଇ ହବକି ଆ
ହବ ଆମେ ଆମେ ଯଦି ଯିବା ହେଲେ ଯାଇ ହବ ଯଦି ନ ଯିବା ହେଲେ ଯାଇ ହବ କି?
ରଥଯାତ୍ରା ସନା ଜଣିକି ଆସିଲେ ଆଉ ମେଳ ବାନ୍ଧିବି ଗଲେ ହବନି। ଏଇ ଆଉ କଣ ଆଉ କଣ?
ଆ ଆଉ ତମ ତମ କୋଉ ବେଶ ତମର?
ମୋର ଏନ୍‌ ୱାନ। ଆଉ ତମେ କଣ ତମେ କଣ ଦଉଛ କି ସିବିଲ ସର୍ଭିସ ହରିକା ।
ମୁଁ ତମର କେତେ ହେଇଛି ତମର?
ମୋର ଏବେ ମତେ ଅଠର ଫୁଲନ ଚାଲିଛି ଅଠର ମୁଁ ଏବେ ଦଉଛି ଏଣ୍ଡିଆ ପାଇଁ ତମେ ଯଦି କଣ ଦବ? ଏଣ୍ଡିଏଡ୍‌ ଯେତେ ଫାଙ୍କ ପେନ୍‌ରେ କୋର୍ସ କରିକି ଏସବୁ କୋର୍ସ କଲେ ବି ଭଲ କାଳେ କୁଆଡେ ବାଜିଯିବ।
ହଁ ବା ସେତିପାଇଁ ତ ମୁଁ ଜଏନ୍‌ ହେଲି ନା ନାଇଣ୍ଟିନ୍‌ ପ୍ଲସ ହେଲା ଜଏନ୍‌ ହେଲି।
ହଁ।
ଏବେ କଣ ଆମ ମେସ୍‌ ର ସବୁଯାକ ହୁଁ ମାନେ ସତର ପ୍ଲସ୍‌ ଅଠର ହେଇଚି।
ହଁ।
ଆମ ମେସ୍‌ ଚନ୍ଦ୍ର ଭାଇ ହିଁକା ବଡ ନା ଆଉ ଆଉ କିଏ ଅଛି ବଡ?
ଚନ୍ଦନ ଭାଇ ଏବେ କହିବାକୁ ଗଲେ ବଡ ଆଉ କିଏ ନାହାନ୍ତି। ସବୁ ପହଲେଣି ତ ଯିଏ ଯୁଆଡେ ଚନ୍ଦନ ଭାଇ ଏବେ ଆମ
ତାପରେ ମୁଁ ନାଇକି
ହଁଁ ତମେ ତମର କୋଉ କ୍ଲାସ ହେଲା ଯେ କୋଉ କ୍ଲାସ ସାରିକି ଆଇଛ? ଓହୋ।
ଆଉ କୁଅ ।
ଆଜି ଖାଇଥିଲୁ ସକାଳେ ମେସରେ ହେଇଥିଲା ଡାଲି । ଭାତ ଆଳୁ ଫୁଟିଆ ପାମ୍ପଡ଼ ଆଉ।
ଆଜି ଦିନ ରେ କଣ ଖାଇଲୁ।
ଆଁ। ଟିଫିନ୍ ରେ ବାହାରକୁ ଆସିଥିଲୁ ତ। ଉଁ ଦେହ ଟା ଟିକେ ଥଣ୍ଡା ହଉଛି ତ ମୁଣ୍ଡ ଫୁଣ୍ଡ ବିନ୍ଧା ହଉଛି ଚା ଟିକେ ପିଇଲୁ। ସେ ଜଳଖିଆ ଟିକେ ଖାଇକି ଯାଇଛୁ ଆଉ ରାତିରେ ଭଲ କି ଦବେଇ ତ ଭାତ ଖାଇବୁନି। କଣ ହେଲେ କିଣିି କି ଧରି ଯିବି ଖାଇବି ମେଡିସିନ ଖାଇବି ଆଉ।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
ହଁ ହଉ ମେସେରେ କଣ ମିଟିଂ ଡାକିଲେଣି ପରା।
ହଁ ବା ମିଟିଂ ଅଛି ମେସ ରେ।
ହଁ ସବୁ ମିଲ ଫିଲ ହିସାବ ହବ।
ଓ ହୋ। ଆଉ କୁହ।
ମୁଁ କହିଲି ତମେ ତ ପ୍ଲସ ଟୁ ସାରିକି ଆ
ତମେ।
ହ ମୋର ବି ପ୍ଲସ ଟୁ ସାରିକି ଆସିଛି ଯେ ସେଇ ଏନ୍ ଡି ଏ ଫେଣ୍ଡିଏ ଦେଖ ଆମ ଏବେ ମେସ ରୁ ଗୋଟେ। ପିଲା ଥିଲା ସେଇଥିରେ ଫାଙ୍କୁଇନ ରେ ପଢୁ ପଢୁ ତାର ଅ ଫରେ ଷ୍ଟ ଗାର୍ଡ ଲାଗିଯାଇଛି ସେ ଆଉ କରିବ କି ଯାହା ହେଲେ ଗୋଟେ ଭଲ ହେଲା ନା।
ହଁ ସେଇଟା ବା।
ହୁଁ ।
କୋଉଠି ଲାଗିଲା ଫରେଷ୍ଟ ଗାର୍ଡ ରେ।
ଷ୍ଟ ଗାଡ଼ ହଁ। । କୋଉଠି ତାର କୋଉଠି ଲାଗିଥିବ ସେ। ପଳେଇଲାଣି ତ।
ମୋ ବାବା ବି ଅଛନ୍ତି ତ ଫରେଷ୍ଟରେ ସେଥିପାଇଁ ପଚାରିଲି।
ତମ ବାବା ତ ସିଭିଲ ଏ ଗମେଣ୍ଟ ସର୍ଭିସ ତମର ବି ଗମେଣ୍ଟ ସରଭିସ ରେ ଟିକେ ଭଲ ହେଇଯାନ୍ତା ଭଲ ହନ୍ତା। ହଁ ଆଷ୍ଟାଣ୍ଡୁ କର।
ହୁଁ। ହଉ କୁହ। ଦେଖିଆ ହାଁ ଜୋଉଟା ରୁ ବି ହେଇ। ନାହିଁ ଏବେ ନାଇଁ ଗାଡି ତ ଅଛି ଘରେ ଆଉ।
କାଇଁନା ମୋ ପାଖକୁ ସବୁ ଆସୁଚି ସେକଣ୍ଡ ହ୍ୟାଣ୍ଡ କେ ବାଇକ କିଣିବ କି କେ । କି ସାଇକେଲ ଘରିକା ସବୁ ଆମ ଆସୁଚି ଯେ ପଚାରିଲି ଆଉ।
ଓ ଫୋର ହ୍ବିଲର ଅଛି କି କଣ।
ଫୋର ହ୍ୱିଲର ଏବେ କିଛି ଆସିନି ଆସିବୁ କ-କହିବି ଆଉ ଜଣେଇବି।
ହଁ ହଉ ଆଉ ।
ହଁ।
ଫୋର୍ ହ୍ୱିଲର ର ସେକେଣ୍ଡ ଓ -ନ ଫାର୍ଷ୍ଟ ଓନର ଫୋନର କଣ ଥିବ କହିବ ଆଉ।
ହଁ। ଥାର୍ଡ ହ୍ୟାଣ୍ଡ କିଛି ନାହିଁ ସେରା
କଣ କହିଲ?
ଥାର୍ଡ ହ୍ୟାଣ୍ଡ ଫୋର୍ ହ୍ୟାଣ୍ଡ କିଛି ନାହି ଆଉ ସବୁ ସେକେଣ୍ଡ ହ୍ୟାଣ୍ଡ।
ହଉ ନା ନା ନାଇଁ ସେକେ ମାନେ ଓ ଓନର ବି ମାନେ ତମେ କିଣିଛ ତମେ ଆଉଥରେ ତାକୁ ବିକିଛ ସିଏ ଆଉ ବିକି
ନାଇଁ ସେଇଟା ନାଇଁ ହଁ ହଁ ଫାଷ୍ଟ ଓନର ଠୁ ମୋ ପାଖକୁ ସେମି ତିଆ ସବୁ ଆସୂଛି ଅଡର।
ହଁ ହଁ। ହଁ କୁହ?
ମୁଁ କହୁଥିଲି ହଉ ତମ ତମେନଥିଲେ ଯଦି ତମର କିଏ କିଣିବ ପୁଣିଥରେ ସେ କହିବ ଆଉ ଟିକେ। ଏବେ ଗୋଟେ ବୁଲେଟ୍ ଟେ ଆସିଛି ତ କ୍ଲାସିକ୍ ବ୍ଲାଗ୍।
କ୍ଲାସିକ୍ ଟା
ହୁଁ।
କେତେ କହୁଛି?
ସେ କହୁଛି ଲକ୍ଷେ କୋଡିଏ।
ଓହୋ କଣ କେତ କେତେ କେତେ ବର୍ଷର ଗାଡି ଟା।
ଫାଇନାନ୍ସ ସରିବା ସବୁ ସୁଝି ଦେଇଛି ଫାଇନାନ୍ସରେ କିଣିଥିଲା ସବୁ ପେମେଣ୍ଟ ପେପର ପୁରା ଓକେ ଆଇ ସେ ଆଉ ଏବେ କିଣିଲା ତ ଝିଟି ଗୋଟେ।
ହଁ କୋଉଠିର ନମ୍ବର ପ୍ଲେଟ କୋଉଠିର?
ନମ୍ବର ପ୍ଲେଟ ଓଡିଶାର।
ନାଇଁ ନାଇଁ ମାନେ ଭୁବନେଶ୍ଵର ନା ବାହାର
ଖୋର୍ଦ୍ଧା ବା ନାଇଁ ଖୋର୍ଦ୍ଧା।
ହଉ ତାହେଲେ ତମର ଖୋର୍ଦ୍ଧା କି?
ଆମର ହଁ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଯେ ମୋର ବାଲୁଗାଁ। ସେ ସାଙ୍ଗ ମୁଁ ରହୁଥିଲି ତ ମୁଁ ଘରେ ଅଧିକାଂଶ ଟାଇମ ରହେନି ଏଠି ସେଠି। ରୁହେ ଯୁଆଡେ ଯାଏ। ସେଇଠି ସାଙ୍ଗସାଥି ଏମିତି ରହୁଛୁ ମିଶିକି ତ ଏମିତି ବୁଲା ବୁଲେ। ସେ ମିଶଙ୍ଗିକି ଯାଇଥିଲା ସେଏ କହିଲା କହିବି ଆଉ।
ଓହୋ। ହଉ କଣ କୁହ?
ସେଟା ଯଦି ନବ ତାକୁ କାହାକୁ ପଚାରିବ ଆଉ ପେମେଣ୍ଟ ବି ଭଲ ଅଛି। ଦି ବର୍ଷ କାଲି ଯାରଟା ବୁଲେଟ ମାଇଲେଜ ସେ ଝିଟି ଆଣିଲାଭାରି ଆଉି ଦିଟା ବୁଲେଟ୍ ରଖିକି କଣ କରିବ ସେଥିପାଇଁ ସେ କରିଦେଲା।